ହାଲୋ ହାଲୋ।
ହୁଁ ହୁଁ।
ଆଶିଷ କଣ ଏତେ ବିଳମ୍ବ ହେଲା ଉଠେଇବାକୁ?
ନାଇଁ ଆପଣଙ୍କର ତ କିଛି କଲ୍ ହିଁ ଆସିନି ମୁଁ ଆପଣଙ୍କ ମୋବାଇଲ ଚାହିଁ ହିଁ ବସିଛି।
ଆଚ୍ଛା ଆଚ୍ଛା। ସେ ଆମର ହେପଟେ ଟିକେନାକୁ ମାନେ ଭିତର ଜାଲ ସ୍ଲୋ ହଉଥିବ ତ
ହଁ ତାପରେ ଆପଣ କଣ ଲ୍ୟାବ ଟାପରେ କରୁଛନ୍ତି କଣ?
ହଁ ଲ୍ୟାବ ନାଇଁ ଆମେ ଏମ କଲେଜରେ ତ ଅଛୁ କଲେଜରେ କ୍ଲାସ ତ ମ୍ୟାଚ୍ ସେମତି ବୁଲିବା କଥା ଆଉ କଣ?
ହଁ ଆଉ ଆପଣଙ୍କର କେବେ କେମତି କଣ ଚାଲିଛି ଏବେ ସବୁ ପଢ଼ାପଢ଼ି?
ହାଲୋ।
କାହ୍ନୁ ଭାଇଙ୍କର ଶବ୍ଦ ଶୁଭୁଛି ସିଏ ବି ଆସିଛନ୍ତି ବୋଧେ?
ହଁ ସିଏ ତ ଗଲା ବୁଲୁଛନ୍ତି ଆଉ ସେ ଆଉ କଣ କରିବେ ଏଇ ସେ ଡିପାର୍ଟମେଣ୍ଟ ଓଡିଆ ଡିପାର୍ଟମେଣ୍ଟ୍ ସବୁଆଡେ ବୁଲୁଚନ୍ତି ସେ।
ଅ ହ।
ଆମର କଁ ଅଛି ବା ଆମେ ତ ତମ ସହିତ ଟିକେ ବୁଲା ବୁଲା ବୁଲି କରିବାକୁ ଚାହୁଁଚୁ ସିଏ ତ ଆମ ସହିତ କଥା ହୋଉନାହାନ୍ତି ଆଉ। ଆମକୁ ଡାକି ଦେଇ ତାଙ୍କ ପଛରେ ଖାଲି ବୁଲଉଛନ୍ତି। ହଉ ଆପଣ ଗୋଟେ କାମ କର ଆପଣ ଗାଁକୁ ମୁଁ ମୁଁ ଏପଟେ ଯାଉଚି ହେଲା ଆପଣ ଆସିବେ ହ୍ୟାଲୋ। ହଁ ତାଙ୍କୁ ତ ନୂଆ ସାଥି ମିଳିଗଲା ସେ ତାଙ୍କର ବୁଲୁଚନ୍ତି ଆମର କଁ ଅଛି ଆମେ ଅଛୁ ଏକାଲା ହେଲା ଆଉ ଆମେ ତ ଏକାଲା ସବୁବେଳେ ପାଇଁ ଆଉ।
ହୁଁ।
ଆଜି ଗୋଟେ ବଢିଆ ମଜା ଜିନ୍ଷ ହେଇଯାଇଚି।
କଣ ହେଇଚି?
ମାନେ ମୁଁ ସାର୍ଟ୍ ଏ ଓଲଟା ପିନ୍ଧି ଦେଇକି କଲେଜ୍ ପୁଣି ଆସିଚି ଆଜି।
ଓହୋ।
ମୁଁ ତରେ ମୋ ତରବର ଡାକିଲାନି ମୁଁ ଏ ତାକୁ ଧ୍ୟାନ୍ ସେ ନ ପିନ୍ଧିକି ପୁରା ଉଲଟା ମୋଲ୍ଟା ପିନ୍ଧକି ପୁର ପଳେଆସିଛି।
ଓହୋ। ତାହାଲେ ତ ଆପଣଙ୍କର ବଡ଼ ବେଜତି ହେଇଥିବ?
ହୁଁ ନାଇଁ ବେଜେତୀ କିଏ କରିବ? କେହି କିଛି କହିଲେନି ଓଲଟା ହସୁଥିଲେ ମୁଁ ଏତେ ଜାଣିପାରିଲିନି ନା ହସୁଚନ୍ତି କଁ ପାଇଁ ବୁଝିଲ। ଭାଇ ମୁଁ ମୋର ଯାଇକି ଦେଖିଲା ବେଳକୁ କାଇଁ ହସୁଛନ୍ତି ନିଜକୁ ଦେଖିଲା ବେଳକୁ ସାଆଟ୍ ମୁଁ ଓଲଟା ପିନ୍ଧି ଦେଇଚି। ତାପରେ ଆଇିଲି କମନ୍ ରୁମୁରେ ତାକୁ ଚେଞ୍ଜ୍ ଚାଞ୍ଜ୍ କଲି। ଏଇନା ଫ୍ରେଶ୍ ଫାସ୍ ଅଛି ଆଉ।
ଉଁ ଆପଣ ଟିକେ କାମ ବିହୁଳ ରେ ଭୁଲା ଭୁଲି ଯାଉଛନ୍ତି ଆପଣ
ନା ନାଁ ସେ କଥା ନାଇଁ ଆକ୍ଚୁଆଲି ସାଙ୍ଗେ ସାଙ୍ଗେ ନିଦରେ ଉଠଥିଲି ମୁଁ ଏପଯ୍ୟନ୍ତ ଗାଧୋଇନି।
ଆଚ୍ଛା।
ତଁ କଇଁ ଆଜି ଘରକୁ ଯିବି ଏଇନା। ସବୁ କାମ ସରିଯାଇଥିବ ଘରକୁ ଯିବି ଘରେ ପୁରା ଗାଧେଇ ପାଧେଇ ଫ୍ରେଶ ହେଇକି ମୁଁ ବାଟରେ ଶୋଇବି ଆଉ କି ରହିବି ଆଉ।
ହୁଁ ଆଉ ଆଜି ଖେଳ କଥା କଁ ହେଲା ଖେଳ ହବ ଆଜି କଣ?
ଖେଳ କେମତି କହିପାରିବିନି ମୁଁ ଜାଣିନି ଖେଳ ହବ କି ନାହିଁ କଣ? ମତେ କେହି କିଛି କୋହୁନାହାନ୍ତି?
ଉଁ ହୁଁ।
ଖାଲି ସେ ଦୀପ୍ତି ଦୀପକ ଭାଇ ବାରମ୍ବାର ଫୋନ କରି ଦେଇ ଡା କି ଦୋଉଛନ୍ତି କିନ୍ତୁ ଖେଳେଇଲା ବେଳୁକୁ ମତେ ମନା କରୁଛନ୍ତି ନାଇଁ ତୋତେ ଖେଳା ହବନି।
କାଇଁକି ସିଏ କଣ କି? ତମେ ତ ଯିବ ପଶିବ ପଡିଆରେ। ସିଏ କଁ କହିବ ତାଙ୍କ ବୟଷ କେତେ।
କାଲି ଗୋଟେ ଦିନ ମୋର ଇଚ୍ଛା ନଥିଲା ଖେଳିବାକୁ।
ହୁଁ।
ବୁଝିଲ ମତେ କହୁଛନ୍ତି ନାଇଁ ଆସ ଖେଳିଆ କହିକି ମତେ ଡାକିନେଲେ ଦେଖିଲା ବେଳକୁ ମୋତେ ଖାଲି ଜଗେଇଲେ ବ୍ୟାଟିଂ ବୋଲିଂ କିଛି ଦେଲେନି।
ହୁଁ ହୁଁ ହୁଁ। ନାଇ ତାଙ୍କୁ ମୁଁ ଜାଣିଛି ସିଏ ଭାରି ଅବାଗିଆ ଲୋକ।
ସେିଇବା ତେମେ ଯଦି ମତେ ଖେଳେଇବନି ମତେ ବ୍ୟାଟିଂ ବୋଲିଂ ଦବନି ତେମେ ମୋ ଠୁ କାଇଁ ଜଗୋଉଛ। ମତେ କଛମିତିତ ମତେ ଫିଲ୍ଡିଂ ଆସେନି।
ହୁଁ।
ନା।
ତାପରେ ମତେ କଣ କହୁଥିଲେ ତମେ କାଲି ଫିଲ୍ଡିଙ୍ଗ ଫିଲ୍ଡିଙ୍ଗ ଗଳେଇଛ ଖେଳ ଆସୁନି। କହୁଥିଲେ ଖେଳ ଆଉ ଆସୁନି ତାକୁ ଖାଲି ଫିଲ୍ଡିଙ୍ଗ ଗଳେଇ ଦଉଛି। ଜଗି ଆସୁନି ଏଇଟା ଆସୁନି କହୁଥିଲେ ଆଉ।
କିଏ କହିଛି?
ନା ମୁଁ ଦୀପ୍ତି ଭାଇ କହୁଥିଲେ।
ମତେ କହୁଥିଲେ?
ହୁଁ।
ଆରେ ଭାଇ ଯାହାକୁ ଯେମିତି ଖେଳ ଆସିବ ନା ସେମିତି କଣ ଦେଖିଲେ ହବ।
ହୁଁ।
ହ୍ୟାଲୋ ସେମିତି କଣ କହିଲେ ହବ ଯାହାକୁ ଯେମିତି ଖେଳ ଆସିବ ନା ଆଉ ତମେ କହିବ ନାଇଁ ସିଏ ଭଲ ଖେଳୁନି ଇଏ ଖରାପ ଖେଳୁଛି। ଏମିତି କହିଲେ କେମିତି ହବ କହିଲୁ ନିଜେ କହୁନୁ।
ନାଇଁ ସେଇଟା ବି ଜଣକୁ ସମସ୍ତଙ୍କୁ ତ ସମାନ ଖେଳେ ଆସିନି ନା।
ସେଇ କଥା। ତାପରେ ଆଜି କଲେଜ ରେ ମାନେ ବହୁତ ଗହଳି ଲାଗୁଛି ଗରମ ବି ଲାଗୁଛି ବର୍ଷା ହେଲା ପରେ ବି
ବର୍ଷା କାଳିଆ ବର୍ଷା ଟା ଆକ୍ଚୁଲି କଣ ଯେତେବେଳେ ଆକାଶରେ ବର୍ଷାଟା ରହିବ ହ୍ୟୁମିଡିଟି ରହିବ। ତ ଆମ ଝାଳା ଟା ଯୋଉ ଶୁଖେ ଝାଳ ଝାଳ। ବାହାରିଲେ ସେଇଟା ଭଲରେ ଶୁଖେନି ତ ସେଇଥିପାଇଁ ଆହୁରି ଗରମ ଲାଗେ ଝାଳ ଝାଳ ଲାଗେ ଏମିତି।
ଆଚ୍ଛା ଆଚ୍ଛା ସେ ବହୁତ ମାନେ ଗରମ ଲାଗୁଛି। ବର୍ଷା ସରିଯିବ ମାନେ ମାନେ ଏମିତିଆ ଗରମ ଲାଗୁଛି ସତେ ଯେମିତି ଫ୍ୟାନ ତଳେ ନ ବସିଲେ ମାନେ ତେମେ ଯେମିତି ପାଉଁଶ ହେଇଯିବ। ଏଇଭଳିଆ ଜିନିଷ ଆଉ।
ସେଇଥିପାଇଁ ମୋତେ ସବୁଠୁ ଭଲ ଲାଗେ ଆଇଦର ଶୀତ ଦିନ ନହେଲେ ଖରା ଦିନ। ଏ ବର୍ଷା ଦିନ ଏ ଖରା ଦିନ ବି ଚଳିବ ଏମିତି ଗୁଳମୁଳି ତ ଲାଗିବନି। ବର୍ଷା ଦିନ ଟା ଟିକେ ଭାରି ଅବାଗିଆ ଲାଗି
ହଁ ମାନେ କଣ କହିଲ ବର୍ଷା ଦିନ ଟା ଆକ୍ଚୁଆଲି ଭଲ ଲାଗେ ବର୍ଷା ର ଗୋଟାଏ ପାର୍ଟ ଟା ବେଶୀ ଭଲ ଲାଗେ ଯୋଉଟା ମାନେ ସେ ପକଉଥିବ ପକଉଥିବ। ସେକେଣ୍ଡ ପାର୍ଟ ଯୋ କାଦୁଅ ପଚ ପଚ ଏଗୁରା ଏଗୁରା ଏଗୁୁରା ବର୍ଷାରେ ଭଲ ଲାଗେନି। ବର୍ଷା ଟା ପକଉଥିବ ରିମ୍ ଝିମ୍ ପକଉଥିବ ଥଣ୍ଡା ଲାଗୁଥିବ ସେଇଟା ଗୋଟେ ଭଲ ଲାଗେ। ବର୍ଷା ଛାଡିଗଲା ପରେ ଯୋଉ ଗୁଳ ଗୁଳି ଟା ଲାଗିବ ଆଉ ବର୍ଷାରେ ସେ ଯୋଉ ଚାଲିଲା ବେଳେ ପାଣି କାଦୁଅ ଚାରିଆଡେ ଏ କଲେଜ ଯେମତି ମୁଁ ଆସି କଲେଜ କମନ ରୁମ୍ ପାଖାପାଖି ମାନେ ସେ ଯୋଉ କାଦୁଅ ମାଦଅ କରି ଚାଲି ଚାଲି ଆଇଛନ୍ତି କେଇ ଜଣଙ୍କର ପାଦ ପଡିଛି ସିଏ ମାନେ କହନି କହନି ହଁ ବା। ପୁରା ଅକଳିଆ ମୁଁ କହୁଛି ଏଥର କ ଚାଲୁନ ରଥଯାତ୍ରାକୁ ଦେଖିବାକୁ ଯିବା ଦି ଜଣ ମିଶିକି।
ଦେଖିବାକୁ ଯିବା ଆଉ କଣ।
ହୁଁ ମାନେ ମୁଁ ଭାବୁଛି ସୁନା ବେଶକୁ ଗଲେ ଭଲ ଲାଗିବ।
ନାଇଁ ସିଏ ତ ଭାରି ଭିଡ ହବ ଆମକୁ
ସୁନା ସୁନାବେଶ ଠାକୁର ସୁନାଫୁନା ପିନ୍ଧିକି ବଢିଆ ସୁନ୍ଦରିଆ ଦେଖା ଦେଖାଯାଉଥିବେ। ସେତିକି ବେଳେ ଯିବା ଠାକୁରଙ୍କୁ ଦେଖିବା ବଢିଆ ଲାଗିବ କଣ କହୁଛ?
ଯିବାରେ କିଛି ନାହିଁ ଯେ ଲୋକ ତ ଆମକୁ ଚିପିକି ମାରିଦେବେ ଆଉ ଯିବ କଣ। ଆ ଏତେ ଲୋକ ଜାଣିପାରୁଛ ତ।
ନା ଲୋକ ଥାଆନ୍ତୁ ଲୋକ ଯେ କେତେ କେତେ ଶହ ଶହ ଲୋକ ଯାଇ ଆଉ ଧର ସିଟି ଧର ଚିପି ହେଇକି ମରିଗଲେ ବି ଆମେ ଡାଇରେକ୍ଟ ସ୍ୱର୍ଗ କୁ ଯିବା। ଠାକୁରଙ୍କ ପାଖରେ ମରିିବା ଆର ଆଉ ଭଲ ସୌଭାଗ୍ୟ ଆଉ ଆମ ପାଖରେ ଆଉ କଣ ଅଛି ଆଉ ଆଠାରୁ ଆଉ କି ଭାଇ ଆମ ଭାଗ୍ୟ ରେ ଥିଲେ ସେତିକି ମିଳେ।
ତାହେଲେ ତମେ ହୋଟଲ ଫୋଟେଲ ବୁକ୍ କର ଆଜି ମୁଁ ତମକୁ
ହୋଟେଲ ତ କାହିଁ ବୁକ୍ କରିବା? ତମେ ଏପଯ୍ୟନ୍ତ ମୁଁ ମାନେ ବୁଝିପାରିଲନି ମୁଁ କଣ କହିବାକୁ ଚାହୁଁଛି ମୁଁ କହୁଛି? ଟୋଟାଲ ଗୋଟେ ବାଇକ୍ ନେଇକି ଯିବା। ବାଇକ୍ ନେଇଯିବା ଅଠର ନଳା ପାଖରେ ଗୋଟେ ମାନେ ପାର୍କିଂ କରିବାକୁ ଜାଗା ଅଛି? ବୁଝିଲ ସେଠି ଯାଇକି ଆମେ ଟିକେ ପାର୍କିଂ କରିବା ଗାଡି ଫାଡି ଯାହାବ ନେଇଥିବା। କାର ତ ନବନି ଭିଡ ହବ ବାଟରେ ବାଇକ୍ ନେଇ ପଳେଇବା ଦି ଜଣ ତ ଯାଉଛେ କାର କାଇହିଁ ନବା?
ହୁଁ ହୁଁ।
ହଁ ତ ବାଇକ୍ ନେଇକି ଯିବା ବାଇକ ନେଇକ ସେ ଅଠର ନଳା ପାଖରେ ଗୋଟେ ପାର୍କିଂ ଅଛି ସେ କେତେ ଶହ ଟଙ୍କା ଖଣ ନେବେ ମୁଁ ପାର୍କିଂ ପଇସା ଦେଇଦେବି ସେଠି ପାର୍କିଂ କଲା ପରେ ଆମେ ଯାଇକି ଠାକୁରଙ୍କୁ ମାନେ ଆରାମସେ ଦର୍ଶନ କରିବା। ଦର୍ଶନ କର ବୁଟ ଫୁଡ ପିନ୍ଧିବନି ଛିଣ୍ଡେଇ ଦେେବେ। ଏ ସ୍ଲିପର ଫିପର ପିନ୍ଧିକି ଯିବୋଉଠିଛିଣ୍ଡିଛାଡି ଗଲେ କିଛିସୁବିଧା ହବନି। ତମେ ଭାଇ ପିନ୍ଧିକି ଯାଉଥିବ ମାନେ ଦାମିକିଆ ବୁଟୁ ସେ ଦେଖିଲା ବେଳକୁ ଛିଣ୍ଡି ଯାଉଥିବ। ପୁଣି ପସରେ ମତେ କହିବ ତମେ ଡାକିଦଲ ମୋ ବୁଟୁ ଛିଣ୍ଡିଗଲ ହେଲା। ସବୁଠାରୁ ଶସ୍ତା ମାନେ ଚପଲ ଫପଲ ଏ ଶହେ ଟଙ୍କାରେ ଏଇଠି କୋଉଠି ମେ ବଜାରରୁ ନେଇ ଆସିବ।
ଆମେ ଗୁଙ୍ଗଡିଚିଆ ଯାତ୍ରା ଥରେ ଯାଇଥିଲୁ ଆମର ଛତା ଚୋରି ହେଇଗଲା।
ତମର ତ ଛତା ଚୋରି ହେଇଗଲା ତମ ସେ କଥା କହୁଛ ମୁଁ ଗୋଟେ ମାନେ ଗୋଟେ ଘଣ୍ଟା କିଣିଥିଲି। ସେ ଘଣ୍ଟାରେ ମାନେ ଦାାମ ପାଖାପାଖି ସେଇ ମାନେ। ସାଢେ ଦି ହଜାର କି ମାନେ ପଚିଶହ ପାଖାପଖି ହବ। ଏକା ଜିନିଷ ସାଢେ ଦି ହଜାର ପଚଶହ କ ହଁ। ତ ମୁଁ ତାଙ୍କୁ ସେଆ ନେଇକି ଯାଇଥିଲି ଭାଇ ମୋ ହାତରୁ। ଖସି ପଡିଲା କିଏ ତାପରେ ଚଢ ମଡି ଗଲେ ସବୁ ଜାଗା। ବୋଉ ମତେ ପାଟି ଗଲାଲା ଘଣ୍ଟାାଇ ପିନ୍ଧି ଖାଇଥିଲୁ। ହେଲା ଆଉ ସେରେ ସେମିତି ମୁଁ ପିନ୍ଧିକି ଯାଇଥିଲି ମାନେ ଯୋଉ ଏମିତି ମାନେ ସ୍ଲିପର ତାକୁ ବି ଛିଣ୍ଡି ଛିଡି ଦେଲେ ସେ ମୁ ମାନେ ଏତେ କିଛି ଏକ୍ସେ ପିଧିକି ଯଏନି ମୁଁ ସେମିତି ନର୍ମାଲ ମାନେ ସାଧା ସିଧା ସାଧାରଣ ଲୋକ ଯେମିତି ପିନ୍ଧିକି ଯଆନ୍ତି ସେମିତିବୁ ପିନ୍ଧିକି ଯାଏ।
ହୁଁ।
ତ ସୁନା ବେଶରେ ଦେଖିବାକୁ ଗୋଟେ ମଜା ଅଲଗା ଠାକୁଙ୍କୁ ଅଲଗା କ ବରେ ଦେଖିବା ଠାର ସୁନା ବଢିଆ ସୁନ୍ଦର ଦେଖାାଯାଉଥିବ ଦେଖିବ ପୁରା ଲାଗିବ ଅଲଗା ପ୍ରକାର ଲାଗିବ। ତୁମେ ଯାଇଛ ନା କେବେ ସୁନା ବିଷୟରେ
ନା ମୁଁ ତ ମୋ ଲାଇଫ ରେ ଷୋହଳ ବର୍ଷ ଯାଇନି।
ହଁ କେବେ ରଥ ଜମା ଯାଏନି?
ହଁ ରଥଯାତ୍ରା ମାନେ ଯାହା ଯାଇଛି ଏବେ ଯୋଉ ଅଦରପଣା।
ଅଧର ଫଣା ଏମିତି ଆରେ କଣ? ମ ଏମିତି ତ ଭିଡ କମ ଥିବ ସେଗୁଡରେ ଯାଇକି ଲାଭ କଣ?
ଆରେ ଭାଇ ତମେ କଣ ଜାଣିଛ ମୁଁ କହୁଛି ରଞ୍ଜନ ଭାଇ ମୁଁ ଆଉ ବୋଉ ହେଲା। ଆମେ ତିନି ଜଣ ଭିଡରେ ତ ଗଲୁ ଗଲୁ ପ୍ଲସ ତିନିଟା ରଥ ଟାଣିଲୁ ଆମେ। ତିନିଟା ଯାକ ରଥ। ପାାଷ୍ଟରେ ବଳଭଦ୍ରଙ୍କର ମଝିରେ ସୁଭଦ୍ରାଙ୍କର ତାପରେ ଜଗନ୍ନାଥଙ୍କର ତାପରେ ଏମିତି ଗୋଟେ ସମୟ ଆସିଲା ମାନେ ଲୋକ ତୋ ଚାପି ଦେଲେ ଆମେ ନା ଆଗକୁ ଯାଇପାରିଲୁ ନା ପଛକୁ ଯାଇପାରିଲୁ ସେଇ ମଝିରେ ପୁରା ଅଟକି ଗଲୁ।
ହେଲେ ଅଣନିଶ୍ୱାସ ଲାଗୁଥାଇ। ତାପରେ ବହୁ କଷ୍ଟରେ ଆମେ ସେ ସାଇଟ୍ ରେ ଗୋଟେ ଦୋକାନ ଭିତରେ ବସିିଗଲୁ। ହେଲା ସେ ଲୋକଟା ବହୁତ ପାଟିଗଲା ଭାଇ ସେ ଲୋକଟା କୁ ପାଟି କଲେ। କହିଲେ ଚୁପ୍ ରୁହ। ହେଲା ଲୋକ ଅଧିକ ଅଛନ୍ତି ଚୁପ୍ ରହ ଏଇନା। ସେ ଭାଇ ପଥଥର ଚୁପ୍ ରହିଗଲା। ତାପରେ ଯେମିତି ରଥରେ ଆଗକୁ ଆଗକୁ ଗଲା ପଛରେ ଭିଡ ଭିଡ କମି କମିଯିବ ନା। ଆମେ ସେ ମନ୍ଦିର ପଟେ ଯାଇକି ସେ ଯୋଉ ଆରପଟେ ବାଟ ଗୋଟେ ଥିଲା ସେପଟେ ଫିଟିକି ଆମେ ଘରକୁ ଗଲୁ। ହେଲା ସେଦିନ ଆଉ ଗାଡି ନେଲୁନୁ। ତା ପରଦିନ ଆଇଲୁ ଟିକେଟ୍ ଦେଖେଇକି ଗାଡି ଟା ନେଇକି ଆଇଲୁ।
ସକାଳିଆ ହେଲା ନା ଭିଡ ଥିଲା ତ ଗାଡି ନେଇ ପାଇଲୁନୁ ତ ସେଠି ଭାଇଙ୍କ ବସାରେ ରହିଲୁ ପୁରୀରେ ଭାଇ ଥିଲେ ଭାଇଙ୍କ ବସାରେ ରହିଲୁ ତାପରେ ଆମେ ଗାଡି ଆଣିଲୁ ତାପରେ ଆସିଲୁ। ଭିଡ ଭାଇ ବୋହୁତ୍ ସେଇଟା ଭିଡ ଦେଖିଲେ ମାନେ ତମେ ଯଦି ଠାକୁରଙ୍କୁ ଦେଖିବାକୁ ଚାହୁଁଛ ଭିଡ ସହିବନି ତା ତମର କିଛି ଲାଭ ନାଇ। ଏମିତି ତ ଠାକୁରଙ୍କୁ ସବୁବେଳେ ପାଇଁ ମନ୍ଦିରକୁ ଦେଖୁଛ ଠାକୁରଙ୍କୁ ଟିକେ ପଦାର ଦେଖିବା ପାଇଁ ଟିକେ ଭିଡ ସହିବନି କରଡ କରଡ ଲୋକ ଆଉଛନ୍ତି ଦେଖିବାକୁ।
ହୁଁ ଉଁ।
ନା କଣ କହୁଛ ଯିବା ନା ଯିବା
। ସେ ସେଠି କହିବ ମୋତେ ଚିକେନ୍ ଦିଅ ଖାଇବାକୁ।
ରାଜି ତୋ ଯିବା ତ?
ହଁ।
ଆଚ୍ଛା ହଉ ତାହେଲେ। ହୋଉ ହୋଉ ମୁଁ ତାହେଲେ ଗୋଟେ କାମ କରୁଛି। ମୁଁ ତମର ମୋର ଯିବା ବୋଲି ମୁଁ ଆମ ଘରେ ଟିକେ ବି ଜଣେଇ ଦଉଛିି ନା ସେ ଅନୁସାରେ ଯିବା।
ହୁଁ ହୁଁ।
ହେଲା ଆଉ ଆଉ କାହାକୁ ଡାକିବନି ଆଉ ଖାଲି ତମରି ମୋରି
ମୁଁ ଭାବୁଛି ଯୋଉ ବଣକୁ ନେବି ବୋଲି
ଆ
ବଣୁଆ ବୁଣୁଆ
ବଣୁଆ କିଏ କହିଲ?
ଯଦି ବେଞ୍ଚ ବଣୁଆ।
ଓହୋ ତାଙ୍କୁ ନେବେ କହୁଛନ୍ତି? ନାଇଁ ମ ସେଠି ଭିଡ ଭିଡରେ କାହାକୁ କାମୁଡି ଫାମୁଡି ପକେଇବେ ନାଇଁ ଥାଉ। ହୋଉ ହୋଉ ମୁଁ ରହିଲି।